ଅ ହାଲୋ ହଁ ଅପା କଁ କରୁଥିଲୁ?
ଏଇଠି ବସିଥିଲି ଆଉ।
ଆଁ ଦିପ୍ ଦିପହରେ ଆଜି କାହିଁକି କାଲି ବର୍ଷା ହେଇଥିଲା ଏତେ ଗରମ ଲାଗୁନଥିଲା ଆଜି କାଇଁ ଭାରି ଗରମ। ଆଉଁ ଜାଣିଥିବୁ ତ ଆମର ତ ଗାଆଁରେ ହୁଁ ପ୍ରାୟ ଟାଇମି ଲେକଟ୍ରୀ କଟୁଛି। ଆ ଇଏ ସବୁବେଳେ ଯୋଉଁ ଏମତି କଟିଲା କଣ ଉଁ ଫ୍ୟାନେ ତ ଯାହା ଆଉ ଏସି ବି ତ ସମତଙ୍କ ଘରେ ନାହିଁ ନା ଆମ ଘରେ।
ଅଁ
ସେଇ ଯୋଉ ଗରମୁକୁ ଆଉ ଶୋଇବି କଣ ଏଇ ବସିଚି ଆଉ।
ହଁ ଆଉ କଁ ଖାଇଥେନୁ?
ଆଜି ବା ଆମର ମୁଁ ତ ସାଧା ଖାଏ ଆମର ସାଧା ଓପେରେ ହୁଁ କରିଥିଲି ଉଁ ଭାତ ଡାଲି ଆଉଁ ପଣସ ଆଳୁ ମଞ୍ଜି ଭଜା ହେଇ କିଲା ସୋରିଷ ବଟା ଦିଆ ହେଇକି। ଆଉ ପିଲାମାନଙ୍କ ପେଇଁ ଚିକେନେ ହେଇଥେଲା। ଆ ଏମତିଆ ଆଉ।
ହଁ ହଁ ତମର।
ଆମର ହେଇଥିଲା ମାଛ ତରକାରୀ ହେଇଥିଲା ବେସରେ ଦେଇକି ଆମ୍ବୁଲ ପ କେଇ ମାଛ ଝୋ ମାଛ ଝୋଳ କର ଆଉ ଶଶୁର ହଁ ଶଶୁର ତ ଆଇଁଷ ଖାଆନ୍ତିନି। ତାଙ୍କ ପେଇଁ ସାଧା କରିଥିଲି ଆଉ ମତେ ଟିକେ ଶୁଖୁଆ ଭଲ ଲାଗେ ବୋଲି ମୁଁ ଟିକେ ଶୁଖୁଆ ଭାଜିଥିଲି।
ହଁ ଭଲ ତ ସେ ଶୁଖୁଆରେ ତ ଭାତ ପୁରା ଉଡିବ ପ କେଇକି ଆଉ ନା
ହଁ ପଥରମୁଣ୍ଡି ଶୁ ସୋରିଷ ଟମାଟୋ ଦେଇକି ମସଲା ଦେଇକି ଭାଜିଦବ। ଏ ବୋପା ଲୋ ସେ ଖାଇଯାଏ। ଏ ଟେଷ୍ଟ ମାନେ ନା ସେଇଆକୁ ଲଗେଇ ସବୁ ଖାଇଦବ ଭାତ ଆଉ କିଛି ଦରକାର ନାହିଁ।
ଆଉ ଶ୍ୱଶୁର ପାଇଁ କଁ କଲୁ ସାଧାରେ?
ତାଙ୍କର ଭାତ ଡାଲି ଗୋଟେ ବାଇଗଣ ପୋଡିଦେଲି ଚକଡି ଦେଲେ ଚ ଚକଡିଦେଲି ଆମ୍ବ ଟିକେ ଥିଲା ପାମ୍ପଡ ଟିକେ ଦେଇଦେଲି ସେ ଖାଇଦେଲ
ଓହ ଏଇ ଡାଲି ଏଇ ହରଡ଼ ଡାଲି ନା ଉଁ କଣ? କଉ ଡାଲି।
ନାଇଁ ଆମର ତ ବର୍ଷକ ବ ବାର ମାଛ ହରଡ଼ ଡାଲି ଲୋ ଆଉ। ଆଉ ସେ ମୁଗ ଡାଲିି କା କାହା ମାନେ କେହି ଖାଇବେନି।
ତ ସବୁବେଳେ ଖାଉଛ କାହିଁ ମୁଗ ଡାଲି ମସୁର ଡାଲି ଆଣିିକ ଘରେ ଟିକେ ରଖୁନୁ।
ଜମା ଖାଇବେନି ସେ ଗୁରା ଜମା ଖାଇବେନି। ହରଡ଼ ଡାଲି ନିହାତି ଆମର ମାସକୁ ତିନି କିଲେ ସ
ଅ ନାଇଁ ଖାଇବେନି ଯେ ତା ଦେହରେ ମିଶେଇ ମିଶେଇ କରିବୁ ସେ କଉ ଜାଣିପାରିବେ।
ଜାଣିଦେବେ ସେ ଯା ଟମାଟୋ ପଡିବନି ତା ଧେରେ ଟମାଟୋ ଯଦି କଉଦିନ ଗୋଟେ ପକେଇ ଦେଇଥିବି ଖାଇବେନି।
ହଁ ବାପାଙ୍କୁ କହିବୁ କ ଦେହ ପାଇଁ ଭଲ ଜିନିଷ ଖାଇବା କଥା। କୋଳଥ ଡାଲି କରନି ବୋଧେ।
କୋଳଥ ଡାଲି ହୁଏ ସଣ୍ଡେରେ ରବିବାରକୁ ରବିବାର ହୁଏ।
କୋଳଥ ଡାଲି ବି କରିକି ଖାଉଛ ଟି ହଁ।
ହଁ କୋଳଥ ତାଲି ଟା ମୋର ପ୍ରିୟ ଜିନିଷ। ଆମର ଗାଁରେ କୋଳଥ କରୁଚୁ ଆମେ ଯେହେତୁ କୋଳଥ। ପ୍ରାୟେ କୋଳଥ ମୁଁ ମୁଁ ମତେ ଟିକେ ଭଲ ଲାଗେ ଆମ୍ବୁଲ ପକେଇକିରି। ମୁଁ କୋଳଥ ଡାଲି କରି ଖାଏ ମତେ ଭଲ ଲାଗେ।
ଆଉ କୋଳଥଟା ପକେଇ ଖାଉଚୁ ଯେ କୋଳ ଯଉ ଆ ମ ମସୁର ଡାଲି ଖାଇବାକୁ କିନ୍ତୁ ମ ଇଚ୍ଛା ହଉନି ନା।
ସିଏ ଖାଇବେନି କୋଳଥ ଡାଲି ଶଶୁର ରବବାର କୁ ରବବାର ତାଙ୍କ ଗାଁକୁ ପଳାନ୍ତି ତ ସେଇଥିପାଇଁ ଆମ କଳୋଥ ଡାଲି କରୁ ଆଉ ଯୋଉଦିନ ତାଙ୍କ ଡାଲି ଟିକେ ର ରଖି ଦେଇଥିବୁ ଆମେ କୋଳଥ ଡାଲି କରି ଖାଈବୁ।
ଆଉ ମୁଗ ଡାଲି ଖାଉନ ଏ ଯଉ ଶାଗ ମୁଗ କରି ଖାଅନି।
ଶାଗ ମୁଗ ଖାଇବେ କିନ୍ତୁ ଡାଲି ଉପରେ ହରଡ଼ ଡାଲି ହବ।
ଓ ହ ଅ ଆଉ ଏବେ ତ ବର୍ଷା ଦିନରେ ତ ଏବେ ଗଛରେ ଯଉ ସଜନା। ଶାଗରେ ସେ ପୋକ ଫୋକ ବେଶି ଲାଗୁଚନ୍ତି ସଜନା ଶାଗ ଖାଇ ହଁ ମନ। ଆଉ ଏଇ ତ ହେଗଲା ଜିୟଷ୍ଟ ମାସ ତାପରେ ଆଷାଢ। ହଁ ଶ୍ରାବଣ ଏଇନା ଚାଲିଲା ତିନି ଚାରି ମାସ ଏଇନା ଚାଲିବ ଏକାଥରେ ସବୁ ସାଧା ଆଉ ନା କଣ ତମର
ହଁ ସାଧା ଲାଗିବ ସାଧା ଖାଇବୁ ନା ଶ୍ରାବଣ ମାସରେ ମୁଁ ବି ଆଇଁଷ ଖାଏନି।
ତମ ବି ଆଇଁଷ ଖାଅନି।
ଏଇଟା ଆମ ବାପା ଘରେ ଏଇ ଯୋଉ ଖାଏନି ଜାଣିନୁ ବାବା ଆଉ ଭାଇ ନିଅନ୍ତି ବୋଲି ମୁଁ ଖାଏନି।
ହଁ ଭଲ କିନ୍ତୁ ସାଧା ଖାଇବ ଯେତେ ଭଲ। ଏଇ ଯୋଉ ତୋର ଯୋଉ କଥା କଥା କେ ରାଗ ସେଗୁଡା ତ ଛାଡ଼ିବ ନା ନାଇଁ। ସାଧା ଖାଇଲେ ମନଟା ପୁରା ଶାନ୍ତ ରହିବ ଏତେ ହିଂସାଳିଆ ରହିବନି ବୁଝିଲୁ କି।
ହଁ ଭ
ଆଉ ଆଇଲୋ ଝିଅ ଏଇ ଯଉ ଉଁ ତମର ଉଁ ନାନ ପୂର୍ଣ୍ଣମୀରେ ପୁରୀ ଯିବ ବେଲେ
ମନ ପୂର୍ଣିମାରେ କେଜାଣି ସେମାନଙ୍କର ଜେଜେ ଯୋଉ ମରିଯାଇଚନ୍ତି ଆମର ଆଉ ସେ ତ ସେଥିପାଇଁ ବର୍ଷେ କହୁଚନ୍ତି କଣ ଯିବା କଥା ନୁହଁ କଣ କରିବେ କେ ଳଜାଣି ସିଏ ଯେଦି ନ ଯାନ୍ତି ମତେ କହନ୍ତେ ମୁଁ ଯାନ୍ତି ହେରି। ଏ ପିଲା ଟାକୁ ନେଇକି ଭିଡରେ କିଏ ଯିବ। ସଟଉନି।
ଆମ କାଳିଆ ଠାକୁର ସେ ଗାଧୋଇବେ ବର୍ଷକୁ ଥରେ ଯିବା କଥା ନା ପିଲାକୁ ନେଇକି ମଝିରେ ସବୁ ବର୍ଷ ନ ଯାଇ ପାରିଲେ ବି ଯୋଉ ବର୍ଷ ତମର ମାନେ ସୁବିଧା ହଉଛି ଯିବ।
ବହୁତୁ ଭିଡ ହେଇଥିବ ନା।
ଆ ଭିଡ଼ ହେଇଥିବ ଯେ ଆଙ୍କୁ ଜ୍ବାଇଁଙ୍କି ନେଇକି ପଳେଇବ ଗାଡ଼ିରେ ଆଉ ଦି ଚକିଆ ଗାଡ଼ିରେ ପଳେଇବ। ଯାଇଁ ସେଠି ବୁଲିିବାଲି ଆସିବ ଆଉ।
ନାଁ ଛୁଆଟାକୁ ନେଇ ମତେ ତ ଭୟ ଲାଗିବ ମୁଁ ଯିବି କଁ।
ଉଁ ଆଉ ଛୁଆ ଏବେ ପାଠ ପଢ଼ିଆକୁ ସ୍କୁଲୁ ଯାଉଚି ନା ଘରେ।
କୁଲୁ ଯାଉଚି ଏ ଯୋଉ ଗହଳି ତାକୁ ଭୟ। ଚିପା ଚିପି ଧଳା ଧଳି ସେଇଟା ପାଇଁ ଭୟ।
ହଁ ଯେ ତା କେତେ ଲୋକ ପୁଣି ଯାଉଛନ୍ତି ନା ନାଇଁ ଆମେ ଜଗନ୍ନା ଥ ନ୍ତିନି ଡାକିଲେ ଓ କରିଆ ଠାକୁର।
ହ
ଆ ଦେ ଉଁ ଲୋକ କାହୁଁ କେତେ ବାଟରୁ ଆଉଚନ୍ତି।
ହଁ ଆ ସରି। ଏ କଥା ଠି ଯେ ଜଗନ୍ନାଥଙ୍କର ଯେଦି ଡୋରିଥିବ ମୁଁ ନାହିଁ କହିଲି ବି ଜଗନ୍ନାଥ ମୋତେ ଡାକିକି ନେବେ।
ଆ ଜଗନ୍ନାଥଙ୍କର ଯୋ ପ୍ରକଳ୍ପ କାମ ହେଇଚି ଚାରିପଟେ ସେଇଟା ଦେ ଖିଚୁ ନା ନାଇଁ ଯାଇନୁ କେବେଠୁ ପୁରୀ?
ନା ଦେଖିନି ମୁଁ ତ ପୁରୀ ଯିବାକୁ ନାଇଁ କାଁ ହେଇଗଲାଣି ଚାରି ପାଞ୍ଚ ବର୍ଷ ଜଗନ୍ନାଥଙ୍କୁ ଦେଖି
କି ସୁନ୍ଦର ହେଇଚି ସେ ପ୍ରକଳ୍ପ ଚାରିପଟ ଯାକ ଭାରି ସୁନ୍ଦର ହେଇଚି ଆମେ ନବୀନ ପଟ୍ଟନାୟକ ତାକୁ କରିଥିଲେ ନା। ହଁ ଉଁ -ଉଁ ନା ନାଇଁ ଯିବୁ ଦେଖେ ମାନେ ଇଚ୍ଛା କଲେ ଭଗବାନଙ୍କ ପାଖକୁ ସମସ୍ତେ ଯାଇପାରିବେ। ଆଉ ତୁ ତ ସବୁବେଳେ ସେଇ ଘର ଭିତରେ ରହିଲୁ ବାହାରକୁ ଟିକେ ଇଚ୍ଛା କଲୁନୁ କେ ତେରେ ବୁଲିଆକୁ ଯିଆ
କହୁଚି ଡାକୁଚି ଆସେ ଆମ ଘର ପଟେ ବି ବଢିଆ ବଢିଆ ଜାଗା ହେଇଚି। ବୁଲିକି ଯିବୁ ବୋଲି ଆମର ଏଇଠି ଗୋଟିଏ ଯୋଉଁ ଉଁ-ଉଁ-ଉଁ ଯୋଉ ଆମେ ଏବେ ଦଶମୀ ଗଲା ଏଁ ଦଶମୀରେ ଆମର ସେଠି ପୋଡ଼ପିଠା ଭୋଗ ହବ। ହେଲା ସେ ଉଁ- ଉଁ- ଉଁ ତାଙ୍କର ସେଇ ଭୁଆଶୁଣୀ ଅଛନ୍ତି ସେଠି ବଢିଆ ହବ ମାନେ ଗଞ୍ଜା ଲ ଢ଼େଇ ହବ ଆଉ ଯୋଉଁ ଷଣ୍ଢ ଲଢ଼େଇ ହବ ଉଁ ତାପରେ ତିନି ଚାରି ଦିନି କାଳ ସେଠି ଭରି ଜୋରେ ପୂଜା ପର୍ବ ପୁରା ଭଲରେ ହବ ମେଳା ପଡ଼ିବ ରାତିରେ ପାଲା ହବ କେତେ କଣ ମାନେ ସେଠି ହବ। ଆ ତ ସେଇଗୁଡ଼ାକ ସବୁ ଆସିକି ଯାଇଥାନ୍ତ ବୁଲିକି ଘର ଆଡ଼େ ତ କେତେଳେ ଆସୁନ ଟିକେ। ଏତେ ଡାକିଲେ। ସେଇ ଘରେ ପଶିକି ରହୁଚୁ ବାହାରକୁ ଯିବାକୁ ଇଚ୍ଛା କରୁନୁ।
କଣ କରିବି, ଏଇ ଛୁଆ ଲାଗି ଟିକେ କୁଆଡେ ଯାଇ ହଉନି ଆଉ ଛୋଟ ଛୁଆଟାକୁ ଧରିିକି କୁଆଡ଼େ ଗଲା ବେଳକୁ ଶାଶୁ ରାଗିବେ ସେଥିପାଇଁ କୁଆଡ଼େ ଯାଇପାରୁନି।
ଏବେ ହେଇଠି ବରୁଣେଇ ଗଲା। ଏଁ କେଡ଼େ ସୁନ୍ଦର ବରୁଣେଇ ଯାତ୍ରା, ରଜରେ ବଢ଼ିଆ ହେଲା ବରୁଣେଇ ଯାତ୍ରା। କେତେ ଲୋକ କେତେ କୁଆଡ଼ୁ ତୁ ତ ହେଇଟି ପ୍ରାୟ ଟାଇମ୍ ଆଉଚୁ ସୁମିତ୍ରା କୁ କୁ କିଣିବାକୁ ସୁନାଗହଣା। ଆଉ ସେଇଠିକି ଆସୁ ଚୁ-ଉ-ଉ ଏଇ ଦେଖିକି ରଜ ଦେଖିକି ଆସିଥାନ୍ତୁ। ଟିକେ ବୁଲିକି ଯାଇଥାନ୍ତୁ। ଆଉ ତୁ ବାହାରିକି ଟିକେ ଆସୁନୁ।
ହଉ ନହେଲେ।
ଆ ରଖ୍, ନାଇଁ ନାଇଁ ରଖିବୁ କାହିଁକି ବା? ହ୍ୟାଲୋ। ହ୍ୟାଲୋ, ହ୍ୟାଲୋ ଏତେ ଶୀଘ୍ର କାଇଁ ହାଁ କଣ ତତେ ନିଦ ଲାଗିଯାଉଛି କିଲୋ?
ହଁ।
ଆଉ ଟିକିଏ ଶୋଇବାରୁ ରହିବୁ ନା, ତୁ ଏମିତି ଏମିତି ଶୋଇବାକୁ ହେଲେ କଣ ଭଲ କଥା, ସବୁବେଳେ ଖାଲି ଶୋଇବୁ ଶୋଇବୁ ହଉଚୁ।
ହଁ ସେଇଟା ତ ସତ କଥା।
ଆଉ ତୁ ଶୁଖୁଆ ଖାଇ ଦେଇଛୁ ବୋଧେ ଜୋରରେ ନିଦ ଲାଗୁଛି ନା କଣ?
ହଁ ବା ଶୁଖୁଆ ଖାଇ ତ ଖାଲି ବାଧା ଲାଗୁଛି, ଶୋଇ ପଡିବାକୁ ମନ ହଉଛି ଆଉ।
ହଁ ଶୋଇବୁ ତ ଆଉ ଟିକେ ଫୋନ୍ ତ କରିଛୁ ଟିକେ କଥା ହେବି ବି ଲି ମୁଁ ଆଇଲି ବାହାରକୁ ଏଡ଼େ ଜୋର ଗରମ ହଉଛି, ମୁଁ ବଇଛି ଆ ତୁ ଖାଲି ମୁଁ ପଳେଇବି। ଶୋଇପଡ଼ିବି, ଆଉ ସବୁବେଳେ କଣ ଶୋଇଲେ ଭଲ? ହ୍ୟାଲୋ। ହ୍ୟାଲୋ?
ଓ ହଁଅ ଓ।
ସବୁବେଳେ ଶୋଇଲେ ଭଲ ନୁହଁ, ଜ୍ୱାଇଁ ଜ୍ବାଇଁ ଏଇନା କୋଉ ସେଇ ଚକ୍ରଧରପୁରରେ ଅଛନ୍ତି?
ହଁ, ଚକ୍ରଧରପୁରେ ଅଛନ୍ତି ବା।
ଆଉ ଆଉ ସେଆଡ଼ୁ ଆଇଲା ବେଳକୁ କଣ ସେପଟେ ପା ଭଲ ମୁଡୁକି ମିଳେ? ଆଉ ବଢ଼ିଆ ଯୋଉ ଚାଉଳ ଚୁ ଯୋଉ ଆମର ପଡ଼ୁଛି ମୁରୁଜ ପଡ଼େ। ଆଉ ବଢ଼ିଆ ଧୂପକାଠି, ତାଙ୍କୁ କହୁନୁ ନେଇକି ଆସିବେ।
ହଁ ବା।
ଆଣୁଛନ୍ତି କି?
ହଁ, କେତେ କଣ ଆଣୁଛନ୍ତି। ହଉ ମୁଁ ଅପା ରଖୁଛି ମତେ ଟିକେ ନିଦ ମାଡ଼ିଲାଣି ମୁଁ କାଲ୍
ନାଇଁ ଟିକେ ଆଉ ଶୁଣୁନ ମୁଁ ବା କଥା ହଉଛି ଖାଲି ନିଦ ନିଦ ହେଲେ ତୁ କଣ ଏମିତି ଶୋଇବାକୁ ହଉଛୁ ଯେ, ମୁଁ ଦେଖୁଛି କେ କେଡ଼େ ସୁନ୍ ହେଇ ଦେଖିଲୁ ତୋ ସାଙ୍ଗେ କଥା ହେଲିଣି ବୋଲି ଦେଖୁନୁ କେଡେ ସୁନ୍ଦର ଯା ବର୍ଷା ଆଇଲାଣି ଏଇନେ ହେଲେ ବର୍ଷା ଟିକେ ଜୋରରେ ପକାନ୍ତା। ମନ କେତେ ଖୁସି ଲାଗନ୍ତା, ଆଉ ତୁ ତମର କଣ କି ଏସି ଲଗେଇ ଦେଇ ଛ ବୋଲି ଥଣ୍ଡାରେ ଶୋଉଛ। ଆମର ତ ଏଠି ଗରମ ସବୁଆଡେ। ଏଇ ଆମ୍ବ ଗଛ ପବନ ଖାଇବୁ କି ପଣସ ଗଛ୍ ଗଛ ପବନ ଖାଇବୁ। ଆଉ ଆମର କଣ ସୁଖ? ତମେ ଭଲ ସୁଖ କରିଛ ରାଜନ ତୁ ଚାକିରୀ କରିଛନ୍ତି ସରକାରୀ ଚାକର। ସେ ଚାକିରୀ କରିସନ୍ତି, ଶ୍ୱଶୁର ଚାକି ଚାକିରିଆକୁ ସ୍ୱାମୀ ଚାକିରିଆ ଭଲ ମଜାରେ ରହୁଛୁ ଆଉ କଣ।
ହଁ କାଇଁ ତୋ ସ୍ୱାମୀ ତ ଏଇଠି ତତେ ତ ବଙ୍ଗଲା ମିଳିଛି ତୁ ଯାଇକି ରହିଲୁନୁ ବୋଲି ସିନା, ନ ତୁ ତ ରହିଥିଲେ ବଢିଆ ମଜା କରିଥାନ୍ତୁ।
ଯାହା ହେଲେ ଆମ ଗାଁକୁ ଛାଡ଼ିକି ଆମେ କୁଆଡେ ଯିବୁ ଗାଁରେ ଯେନ୍ତି
ଆଉ ଗାଁ କଣ ତୋର ଭୁବନେଶ୍ଵରରେ ଏଇଠି ସ୍ୱାମୀ ଜବ କରୁଛି ସେଠି ମିଳିଥିଲା ଏଇନା ଯାହା ହେଲେ ବି ବଡ ବଡ ହୋଟେଲ ଅଛି ସୁଇମିଙ୍ଗ ପୁଲ ଉଇମିଂ ପୁଲ୍ ଜାଇକି ଗାଧୁଆପାଧୁଆ କରିକି ଖାଇ ପିଇକି ପୁଣି
ହଉ ରଖ ରଖ। ହଉ ରଖ କାଟ ମୁଁ ପଛରେ ଲଗଉଛି।